ହ୍ୟାଲୋ?
ହକଂ!
ଆଜ୍ଞା ମୁଁ ଚେନ୍ନାଇରୁ ଲିମିଟେଡ଼୍ ଆପଣଙ୍କୁ କହୁଥିଲି ମୁଁ।
ଆଜ୍ଞା ଆଜ୍ଞା ସ ମୁଁ ଯେ ଏଆଇ ବିଷୟରେ ଏଆଇ ଜବ୍ ପାଇଁପ୍ଏ କରିଥିଲ ଆପଣ ସେଇଠୁ ତାହେ ଚେନ୍ନାଇରୁ କହୁଛନ୍ତି।
ଆଜ୍ଞା ଆଜ୍ଞା ମୁଁ ଚେନ୍ନାଇ ଟାଟା ଲିମିଟେଡ଼ ମୁ କହୁଛି ଆଜ୍ଞା।
ଆଜ୍ଞା ମୁଁ ତ ସାର୍ ଆପ୍ଲାଏ କରିଥିଲି ଏଇ ଜବ୍ ପାଇଁ ଆଉ ଆପଣଙ୍କର ପ୍ଲେସମେଣ୍ଟ କଣ ସେଠି ମିଳିବ ସାର୍ କହିପାରିବି।
ଆଯି
ମୁଁ କହୁଛି ସାର୍ ଆପଣଙ୍କୁ ପ୍ଲେସମେଣ୍ଟ ସାର୍ ଆପଣ ଓଡିଶାରୁ ତ?
ନାଇ ନାଇ ଜି ଜି ହମ ଅଭି ଆରେ ମତଲବ୍ ମୁ କହୁଚି ଏ ମୁଁ କହୁଛି ଏବେ ଯେ ମତେ ଚେନ୍ନାଇ ଆରୁ ଆପଣଙ୍କର ଅଫ ଲେଟର ରିସିଭ ହେଇଛି ଆ୍ଞା। ଆଜ୍ଞା। ମୁଁ ଆପଣଙ୍କୁ ଏଇ ଜଏନିଂ ଲେଟର୍ ବିଷୟରେ ମୁଁ ଆପଣଙ୍କୁ କହୁଥିଲି ଆପଣ ଆପଏଣ୍ଟମେଣ୍ଟ କେବେଠାରୁ ଯିବେ କେବେଠାରୁ ନିଏ ମୁଁ ତା ବିଷୟରେ ଡିଜେଲ୍ ଆପଣଙ୍କୁ କହିଦଉଛି ଆଜ୍ଞା।
ଆଜ୍ଞା ମୁଁ ସାର୍ ଆପଣ
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଜ୍ଞା ଆପଣଙ୍କ ଜବ୍ ଲେଟର ଲେଟର ଆସିଛି ଆପଣଙ୍କର ସାଲାରୀ ହେଉଛି ଅଣତିରିଶ ହଜାର ଆଠଶହ ଟଙ୍କା ଆପଣଙ୍କର ହଉଛି ବାର ଘଣ୍ଟା ଡ୍ୟୁଟି, ଆପଣଙ୍କର ହଉଛି ନାଇଟ୍ ସିଫ୍ଟ ଅଛି ତିନି ଟାଇମ୍ ଖାଇବା ମିଳିବ ଆପଣଙ୍କ ଯାହା ଯାହା ସବୁ ମେନ୍ୟୁରେ ଆପଣଙ୍କ ପ୍ରତିଦିନ ଥିବା ଡିସ୍ ଆପଣଙ୍କୁ ସେଇଟା ଖାଇବା ମିଳିବ ଆପଣଙ୍କୁ ସନ୍ ଡ଼େ ଛୁଟି ଏବଂ ସାଟର୍ଡେ ଆପଣଙ୍କର ହାଫ୍ ଟାଇମ୍ ଅଫ ଅଛି ଆପଣଙ୍କର ଆଉ ଆପଣଙ୍କୁ ଗୋଟେ ଯାହାବି ହେଲେ ଗୋଟେ ମେସ୍ ଏକା ଜାଗାରେ ସେଠି ଗୋଟେ ରୁମ ଭଡ଼ା କରିବି ରହିକି ରହିତେ ପଡ଼ିବ କାହିଁକି ଏବେ ଯିଏ ମାନେ ପ୍ରାଇଭେଟ୍ ଅଛନ୍ତି ସେମାନେ ସବୁ ପରମାନେଣ୍ଟ ହେଇଯାଇଛନ୍ତି ନା ତ ସେମାନଙ୍କୁ ଏବେ ତାଙ୍କର ଗଭର୍ଣମେଣ୍ଟ ଏବେ ଲିମିଟ ତାଙ୍କୁ ସବୁ ଫ୍ୟାସିଲିଟି ଦେଉଛି ଆପଣ ଏବେ ଜବ୍ କରନ୍ତୁ ତା ପରେ ଆପଣଙ୍କୁ ସିଏ ଯେତେବେଳେ ଚାହିଁଲେ ଆପଣ ଯଦି ଭଲ ପରଫମାନ୍ସ ହବ ଆପଣଙ୍କର ସିଏ ତା ଆପଣଙ୍କୁ ରଖି ନେବେ ସେଠି ଆପଣଙ୍କୁ ଡାଇରେଟ ଆପଣଙ୍କୁ ସୁପ୍ରିମ ରଖିିନେଲେ ଆପଣ ସେଠି କାମ କଲେ ଆଉ ମାତ୍ର ତ ଆପଣଙ୍କୁ ସିଏ ରଖିଲେ ଆପଣ ସେଟା ରେ ଆଜ୍ଞା ଇନ୍ଟ୍ରେଷ୍ଟେଡ଼୍ ଅଛନ୍ତି କି?
ଆଜ୍ଞା ଆଜ୍ଞା ସାର୍ ନିହାତି ଆମେ ମୁଁ ତ ଇନ୍ଟ୍ରେଷ୍ଟେଡ଼୍ ଅଛି ବହୁତ ଆଉ ସାର୍ ଟିକେ ଖାଇବା ଟା ସାର୍ ଟିକେ ବାର ଘଣ୍ଟା ହେଇଯିବାକୁ ସାର୍ ଟିକେ ପ୍ରୋବ୍ଲେମ ହଉଛି ଆପଣ ସାର୍ ଖାଇବା ଟା ଟିକେ ଦେଖନ୍ତୁ ଟିକେ ସାର୍ ଭଲ ସର୍ ସାଲେରୀ ଟା ଟିକେ କମି ଯାଉଛି ସାର୍ ପଇଁତିରିଶ ଭିତରେ ସାର୍ ହବନି?
ଆଜ୍ଞା ମୁଁ କଣ କରିପାରିବି ଆପଣ ତ ସେଇା ସେବା ଟେ ଆଜ୍ଞା ପକେଇଥିଲେ ଆଜ୍ଞା ସେଟା ତ ଆମକୁ ଜବ୍ ରିକ୍ରୁଟମେଣ୍ଟ ପାଇଁ ଆପଣଙ୍କୁ ଫୋନ କରିତେ କୁହାଯଇଥିଲା ଠିକ୍ ଅଛି ମୁଁ ଆଗେ ତଥାପି ଆପଣଙ୍କୁ ସେମାନଙ୍କୁ କଲ୍ କରିକି ଜଣେଇବି ଯେ ଆପଣଙ୍କ କିଛି ଅସୁବିଧା ଆପଣଙ୍କ ତଥାପି ଅସୁବିଧା କଣ ଟିକେ ମୋତ ଟିକେ ଡିଟେଲ୍ ଜଣାଇପାରିବେ?
ଡିଟେଲ ସାର୍ ମାନେ ବାର ଘଣ୍ଟା ଡ୍ୟୁଟି ହବାକୁ ସାର୍ ମାନେ ବହୁତ ହେଇଯାଉଛି କଣ ବାର ଘଣ୍ଟା ନକରି ସାର୍ ଆଠ ଘଣ୍ଟା ଡିଉଟି ରଖନ୍ତୁ। ଆଉ ଦରମା ଟା ସାର ଟିକେ କମି ଯାଉଛି ଦରମା ଟା ସାର ଏଇ ପଇଁତିରିଶ ହଜାର ଭିତରେ ରଖୁନ୍ତୁ, ଆପଣ କହିଲେ ଅଣତିରିଶ ହଜାର ପାଞ୍ଚଶହ କମି ଯାଉଛି। ପଇଁତିରିଶ ହଜାର ଭିତରେ ଦରମା ଟା ରଖନ୍ତୁ। ଆଉ ଦେଖନ୍ତୁ ଟିକେ ମ୍ୟାନେଜମେଣ୍ଟ ଟା ଭଲ ହବ ଆଉ ରହିବା ପାଇଁ ଯଦି ସାର୍ ଟିକେ ମାନେ ମାନେ ଗୋଟେ ରୁମ୍ ରେ ସାର୍ ଯେମିତି ତିନି ରୁ ଚାରି ଜଣ ସୋ ମାନେ ରହିବେ ବେଶୀ ଜଣ ଲୋକକୁ ଆପଣ କେବେ ରଖିବେନି।
ଦେଖନ୍ତୁ ସାର୍ ଆପଣ ଇଲେକ୍ଟ୍ରିସିଆନ ସାର୍ ବିଏ କରିଛନ୍ତି? ଆପଣ ଜଣେ ଇଞ୍ଜିନିୟର ମୁଁ ଜାଣିପାରୁଛି ଆପଣ ବହୁତ କଷ୍ଟରେ ସାର୍ ଆପଣ ଏକ୍ଜାମ ହେରିକା ଦେଇକି ଚାରି ବର୍ଷ ଏକା ପଢିକି ଆସିଥିଲେ କିନ୍ତୁ ଆପଣଙ୍କର ଯାହା ମୁଁ ଦେଖୁଛି ଆପଣଙ୍କ ଟିକେ ମାର୍କ । କମ ହେବାରୁ ଆପଣଙ୍କୁ ଏଇ ଜବ୍ ମ ବିଷୟ ଆପଣଙ୍କୁ ଦିଆହେଇଛି ଆପଣ ବି ଜାଣନ୍ତି। ଆଉ ଯାହାବି ହେଲେ ଆପଣ ତ ମେସିନ ବିଷୟରେ ଆପଣଙ୍କ ସି ଏନ୍ ସି ମେସିନ ଲୋ ମଲ୍ଡିଂ ଅ ଇଞ୍ଜେସନ ମଲ୍ଡିଂ ହେକା ଆପଣଙ୍କ ନଲେଜ ନାହିଁ ସେଥିପାଇଁ ଆପଣଙ୍କୁ ସେଇ ବାର ଘଣ୍ଟା ଡ୍ୟୁଟି ଏବଂ ନାଇଟ୍ ରେ ଦିଆହେଇଛି। ଆପଣ ଯଦି ସେଇ ମେସିନ ଉପରେ ଆପଣ ଭଲ ନଲେଜ ଥାଆନ୍ତା ତାହେଲେ ଆପଣଙ୍କୁ ଟିକେ ସିଏ ଭଲ ଜବ ଦେଇଥା ନ୍ତା ଆପଣଙ୍କ ଇଣ୍ଟରଭ୍ୟୁ ଟା ବି ମୁଁ ଦେଖିତେ ପାଇଛି। ଅ ଆପଣଙ୍କର ନାଇନ୍ ଅ ସନଣ୍ଡେ ଠୁ ଆପଣଙ୍କର ହେଉଛି ସେଭେଣ୍ଟି ଟୁ ପରସେଣ୍ଟ ଆପଣଙ୍କର ଇଣ୍ଟରଭ୍ୟୁ କ୍ରାକ୍ କରିଛନ୍ତି। ତ ଆଜ୍ଞା ସେଇ ହିସାବରେ ଆପଣଙ୍କୁ ତ ସେ ଭଲ ଜବ୍ ଦେଇଛନ୍ତି ଆଜ୍ଞା। କିଛି ତ ଆଜ୍ଞା। ଖରାପ ନାଇ
ଇନ୍ କଥା ଟା ବୁଝ୍ ସାର୍ ଇଞ୍ଜିନିୟରିଂ ମୁଁ ତିନିଟା ସେମିଷ୍ଟର ସାର ମାର୍କ କମିଗଲା ମୁଁ ମାନୁଛି। କଣ ପାଇଁ କମିଗଲା ଜାଣନ ଆଉ ଆମର ସାର୍ ଚାଷ ହଉଛି। ଚାଷ ଯେତେବେଳେ କାଟା ହଉଥିଲା ସାର୍ ଯେତେବେଳେ ବହୁତ ଜୋରରେ ବର୍ଷା ହବାଦ୍ୱାରା ଆମର ସାର୍ ସେଠି ନଈ ପାଖ ଅ କୂଳରେ ଯେହେତୁ ଚାଷ ହୁଏ। ସାର୍ ବହୁତ ସାର୍ ପାଣି ପଶିଯିବାରୁ ସାର୍ ବହୁତ ଚାଷ ନଷ୍ଟ ହେଇଗଲା। ତ ବାପା ଯୋଉ ଲୋନ କରିଥିଲେ ବ୍ୟାଙ୍କ ବା ହେଲା ସବୁବେଳେ ଘରକୁ ଆସିକି ପଇସା କଥା କହିଲେ ବାପା ସେଇଠୁ ବହୁତ ଇଏ ଯେହେତୁ ଡିପ୍ ଡିପ୍ରେସନ ସାର୍ ଥିଲେ ସେଥିପାଇଁ ମୁଁ କଣ କହିବି। ଆଉ ମୁଁ ଯାଇଥିଲି ସେଇଥିପାଇଁ ଘର ଓ ଆଉ ତାରି ମଝିରେ ମୋ ସେମିଷ୍ଟାର ହେକା ଆସିଗଲା ଏଇ ସେମିଷ୍ଟାରରେ ସାର ମୁଁ ଯେହେତୁ ଭ ପଢ଼ି ଥିନି ଆଉ ଏତେ ପଢି ପାରଥିନି ସେଥିପାଇଁ ମୋର ସେ ତିନିଟା ସେମିଷ୍ଟାରରେ ସାର୍ ମାର୍କ କମୁଛି। ମାନେ ଆଉ ଆପଣ ମୋର ଦେଖନ୍ତୁ ବାକି ସେମିଷ୍ଟାର। ଆମର ଆଠଟା ସେମିଷ୍ଟାର ହେଇଥିଲା। ଆଉ ଆପଣ ଛଅଟା ସେମିଷ୍ଟାର ଦେଖୁନ୍ ସାର୍ ଆପଣ ମୋର ସେମିଷ୍ଟାରର ଖରାପ ପାଇବେନି। ସାର୍ ମୁଁ ସବୁୁର ଭଲ ମାର୍କ ରଖିଛି। ସେଇ ସାର୍ ଟିକେ ସେମିଷ୍ଟାର କମିଗଲା ମାନୁଛି ମୋର ଭୁଲ ବଶତଃ ସବୁ ହେଇଛି। ତଥାପି ସାର୍ ଆପଣ ଚେଷ୍ଟା କରନ୍ତୁ। ସାର୍ ମୁଁ ଗୋଟେ ଭଲ ଷ୍ଟୁଡେଣ୍ଟ ମୁଁ କହୁଛି ଆପଣଙ୍କୁ, ମୁଁ କୌଣସି କମ୍ପ୍ଲେନ ଦେବିନି ତଥାପି ସାର୍ ଆପଣ ଦେଖନ୍ତୁ। ସାର୍ ଟିକେ ଦରମାଟା ସା
ଆଚ୍ଛା ଠିକ୍ ଅଛି। ଆପଣ ନିଜ ପ୍ରୋବ୍ଲେମ ବିଷୟରେ କହିଲେ ଆପଣମାନେ ଗରିବ ଘରର ଚାଷୀ କରିବା ମୁଁ ବୁଝିପାରୁଛି ଆଜ୍ଞା। ଠିକ୍ ଅଛି ମୁଁ ଆପଣଙ୍କ ଏଚ୍ଆର୍ ସାଙ୍ଗରେ ଟିକେ କଥା କୁହେ ଯେ ଆମ ଓଡ଼ିଶାର ଏମିତି ପିଲା ଯାଉଛି, ତାହାକୁ ଟିକେ ଏମିତି ଏମିତି ତା ପ୍ରୋବ୍ଲେମ ହଉଛି। ତା ବିଷୟରେ ମୁଁ କଥା ହେବି, ସେ ନିଶ୍ଚିତ ମୁଁ ଜାଣେ ସିଏ ଜଣେ ଭଲ ନୁଖ ଟାଟା କମ୍ପାନୀର ସିଏ ଜଣେ ବହୁତ ଭ ବରିଷ୍ଠ ବ୍ୟକ୍ତି ତାଙ୍କ ସାଙ୍ଗରେ ମୁଁ କଥା ହେବା ମାତ୍ରେ ଅଛି ଆପଣଙ୍କୁ ଭଲସେ ସେ ଟ୍ରିଟ୍ କରିବେ ବା ଅଲଗା କିଛି ଭଲସେ ସାଲେରୀ ଦେବେ। ମୁଁ ଆଜ୍ଞା ତାଙ୍କ ସାଙ୍ଗରେ ଏଇ ତିନି ଚାରି ଦିନ ଭିତରେ କ କଥା ହଉଛି ଓ ଆପଣଙ୍କୁ ଜଏନିଂ ଲେଟର ଏବେ ପଠଉଛି। ଆପଣ ଆଜ୍ଞା ଦେଖନ୍ତୁ ଟିକେ କାମ ଆସିକି ଚା ଚାରି ପାଞ୍ଚ ଦିନ କାମ କରନ୍ତୁ ତାପରେ କାମ କରିସାରିଲା ପରେ, ଆପଣଙ୍କୁ ସେ ନିଶ୍ଚିତ ସେ ଡାକିକି ଭଲସ ଆପଣ ବୁଝେଇବେ। ଆପଣଙ୍କ ସାଲାରୀ ଇନକ୍ରିଜ କରିବେ ଆପଣଙ୍କ ତା ରେ ସିଏ ଇଂଲିଶ ଲେଟର ଦେବେ ଆଜ୍ଞା। ମୁଁ ତାଙ୍କ ସାଙ୍ଗରେ ଆଜି କ କଥା କହୁଛି।
ସାର୍ ମୁଁ ସେଇଟା କହୁନି, ଆପଣ ଯେ ସାର୍ ଇଣ୍ଟରଭ୍ୟୁ କରିବେ କହୁଥିଲେ। କାଲି ଇଣ୍ଟରଭ୍ୟୁରେ ସାର୍ କିଏ ସାର୍ ରହିବେ? ଆପଣ ରହିବେ ନା ବିବେକ ସାର୍ ରହିବେ?
ନାଇଁ ଆଜ୍ଞା ଇଣ୍ଟରଭ୍ୟୁ ପାଇଁ ଆପଣ ଠିକ୍ ଅଛି। ଆପଣ ଯଦି କହୁଛନ୍ତି ଆମ ଓଡ଼ିଆ ପିଲା ମୁଁ ଆପଣ ଆପଣଙ୍କୁ ସାହାଯ୍ୟ କରିବି ମୁଁ ନିଜରି ଗୋଟେ ବନ୍ଧୁ ଅଛନ୍ତି ଏଇଠି ତାଙ୍କୁ ହିଁ କହିକି ଆପଣଙ୍କୁ କରା କରେଇଦେବି ଆଜ୍ଞା। ଆପଣ ଏ ଟେନସନ୍ ନିଅନ୍ତୁନି ଇଣ୍ଟରଭ୍ୟୁ ବିଷୟରେ ଏତେ ଟେନସନ ନିଅନି ମାତ୍ର ଆପଣଙ୍କ ପରଫର୍ମାନ୍ସ ଆପଣଙ୍କ ବିଗିଡ଼ି ତ ଆପଣଙ୍କ ଇଣ୍ଟରଭ୍ୟୁ ବିଷୟରେ ଆପଣ ଟେନସନ ନବା ଦରକାର ନାହିଁ ଆଜ୍ଞା। ମୁଁ ଆପଣଙ୍କର ସୁଦୀପ ସାର୍ ଙ୍କୁ ମୁଁ କହିଦେବି, ବିବେକ ସାର୍ ତ ତାଙ୍କୁ ତ କହିଦବା। କହିଦେବି କିନ୍ତୁ ସୁଦୀପ ସାର୍ ଅଛନ୍ତି, ତାଙ୍କୁ ମୁଁ କହିଦେବି ଯେ ଆପଣଙ୍କ ଘର ପରିସ୍ତିତି ଏମତି ଇଣ୍ଟର୍ଭ୍ୟୁ ଭଲସେ ନେଇତେ। କିନ୍ତୁ ଆପଣ ଯାହାବି ଏଠି କାମ କରନ୍ତୁ ଆସିକି। ଆପଣ କହୁଛନ୍ତି ଆପଣଙ୍କ ଘର ପରିସ୍ଥିତି ଖରାପ ଅଛି ଇଏ ଅଛି। ମୁଁ ବୁଝିପାରୁଛି ଠିକ ଅଛି। ଆପଣ ଆସିକି ଟିକେ କାମ କରନ୍ତୁ ଦେଖନ୍ତୁ କେମତି କାମଟା ହଉଛି ଆପଣ ଏକ୍ସପରେସନ୍ ସାର୍ଟିଫିକେଟ୍ ପାଇସାରିଲା ପରେ, ଆପଣଙ୍କ ନିହାତି ଇନକ୍ରିଜ୍ ହେବ ସାଲାରୀ।
ସାର୍ ମୁଁ ବୁଝିପାରୁଛି ଯେହେତୁ ମୁଁ ପ୍ରଥମେ ଯିମି ଆପଣ କହୁଛନ୍ତି ମତେ ବେଶୀ ସାଲାରୀ ଦେଇପାରିବେ ନାହିଁ। ଆଉ ମୁଁ ଗନେ କାମ କନେ ଆପଣ ମୋ କାମ ଟାକୁ ଦେଖିକି ଦରମା ବଢିବେ। ମୁଁ ବୁଝିପାରୁଛି କିନ୍ତୁ ସାର୍ ଆପଣ ଯାହା କହୁଛନ୍ତି ମୁଁ ବୁଝିପାରୁଛି। ତଥାପି ସାର୍ ଆପଣ ଟେଷ୍ଟ କରୁନୁ ସାର୍ ଟିକେ ଆଉ କିଛି ବଢେଇତେ ଦେନେ ସାର୍ ମୋର ଟିକେ ମନ ଟା ଲାଗିବ ବୁଝିଲେ ନା। ଯେହେତୁ ଏପଟେ ଘର ଲୋନ୍ ହେଇଥିଲା ସାର୍ ଦି ଲକ୍ଷ ଟଙ୍କା ଲୋନ୍ ହେଇଲା ମାନେ ମତେ ଘରକୁ ବି ସାର ପଇସା ପଠେଇଦବ ଆଉ ମୁଁ ସ ଗୋଟେ ଏଜୁକସନ ଲୋନ୍ ବି କରିଥିଲି ସେଟା ବି ମୋର ଏଜୁକେସନ ଲୋନ ଟା ବି ମତେ ଏଇ ଦୁଇ ମାସ ହେଲାଣି ମୁଁ ତା କିସ୍ତି ଦେଇ ପାରୁନି। ସେଥି ଯୋଗୁଁ ମୋର ଘରେ ବହୁତ ପ୍ରୋବ୍ଲେଲେମ ହଉଛି କାରଣ ଯେହେତୁ ବ୍ୟାଙ୍କ ଆମ ଘର ବହୁତ ପାଖରେ ଥିଲା। ତ ବ୍ୟାଙ୍କରୁ କର୍ମଚାରୀ ଆସିକି ଘରେ କହୁଛନ୍ତି। ଯେ ଆପଣ ପଇସା ନେଇଥିଲେ ଏଜୁକେସନ ଲୋନ ପଇସା ଆପଣଙ୍କ ଦୁ ମାସର ପଇସା ଆସିନି। ସେଟା ବି ଦଉ ଆଉ ଏଠୁ ଆମର ଯେ ଚାଷ ପାଇଁ ଲୁନ୍ ନେଇଦ ସେ ପଇସା ବି ମାଗୁଛ। ଦେଖୁନ ଆପଣ ଦି ଆଡୁ ମୁଁ ଲୋନ୍ ସାର କରିଛି ଦି ଆଡୁ ଲୋନ କରି ସାର ମୁଁ ପାଠ ପଢିଛି ଆପଣ ଭାବନ୍ତୁ ଯେ ଛୁଆ ସାର୍ ଏତେ ପାଠ ଲୋନ୍ କରିକି ପଢିଛି ଏତେ ନିଜେ ରିକ୍ସ ନେଇକି ପଢୁଛି ସେ ସାର୍ କାମ ଜାଣିଥିବେନି ଆପଣ। କଣ ଲାଗୁଛି?
ଆପଣ କହିବାଟା ବି ଠିକ ଅଛି ଆପଣଙ୍କ ଠିକ ଅଛି। ଆପଣ ଯଦି କହୁଛନ୍ତି ମୁଁ ଠିକ୍ ଅଛି ଆପଣ ଇଣ୍ଟରଭ୍ୟୁଟା ମୁଁ ସୁଦୀପ ସାରଙ୍କୁ ନ କହିକି। ମୁଁ ଡାଇରେକ୍ଟ ନେବି ଆପଣ ଠିକ ଅଛି ଆପଣ କହୁଛନ୍ତି ଠିକ ଅଛି। ମୁଁ ଜାଣିପାରୁଛି ଆପଣଙ୍କର ଅସୁବିଧା ଅଛି। ହଁ ଆପଣ ଏତେ ଯାକ ନେଇଛନ୍ତି ଆପଣଙ୍କ ବହୁତ ବାଡଆନ ଅଛି। ଠିକ ଅଛି ମୁଁ କଥା କହିକି ଆପଣଙ୍କୁ ନିହାତି ଆପଣଙ୍କ ପଇଁତିରିଶ। ଛତିଶ ଭିତରେ ଆପଣଙ୍କୁ ସାଲାରୀ ଦେବି ଆଜ୍ଞା। ମୁଁ ଇଣ୍ଟରଭ୍ୟୁ ଆପଣଙ୍କ କରିବାକୁ ଚାଁ ଠିକ୍ ଅଛି ମୁଁ ଆପଣଙ୍କ ଇଣ୍ଟରଭ୍ୟୁ କରିବି। ଠିକ ଅଛି ଆପଣ ଆସନ୍ତୁ ଆଜ୍ଞା। ମୁଁ ଆପଣଙ୍କୁ କଥା ଦେଲି ଆପଣଙ୍କ ନିହାତି ସାଲାରୀ ପଇଁତିରିଶ କି ଛତିଶ ହବ ଆଜ୍ଞା ଆପଣ ଏଟାରେ ଖୁସିି ତ?
ନିହାତି ଯଦି ସାର୍ ଆପଣ କରିବେ ତାହେଲେ ମୁଁ ନିହାତି ଖୁସିି ହେବି ଦେଖନ୍ତୁ ଇଞ୍ଜିନିୟରିଂ ରେ ଚାରିବର୍ଷରେ ମୁଁ ଖଚ ହେଇଛି ମୋର ଆଠ ଲକ୍ଷ ଟଙ୍କା ଖର୍ଚ ହେଇଛି ଆପଣ ଯଦି ନ ଦେବେ ସାର୍ ମୁଁ ଲୋନ କରିକି ଆରି ପଡିଛି ଆପଣ ଭାବନ୍ତୁ ଜଣେ ଜଣେ ଲୋନ କରିକି ପଢିଛି ଘର ଚଳେଇବା ପାଇଁ ସାର୍ କଣ କରତ ହଉଛି ମାନେ ନିଜକୁ ନିଜେ ବନ୍ଧା ପକେଇକି ସାର୍ ଆମର ନିଜେ। ପଢିଛି। ଆଉ ଯେହେତୁ ଏତେ ଘର ପରିସ୍ଥିତି ଖରାପ ଥିଲା ସେଥିପାଇଁ ମୁଁ ସାର୍ କଣ କରିମି? ଆଉ ସେଥିପାଇଁ ମୁଁ ଲୁନ୍ ଟା କରିଥିନି। ଆଉ ଯେହେତୁ ଏବଡେ ଦୁନିଆ ମୋ ଆଡୁ ପ୍ରେସର ପଡିଲାନି। ମତେ ଲୋନ୍‌ ଟାକୁ ଦବା ପାଇଁ ପଡିବ। କମ୍ପାନୀ ର ଯିଏ ବ୍ୟାଙ୍କ୍‌ର ଯିଏ ସାର୍ ଅଛ--ସେ ଆସିବେ। ଆମର ଗୋଟେ ଘର ଗୋଟେ ଟାକ୍ଟର ଅଛି, ସେଇଟା କହିଲେ ନିଲାମ ହେଇଯିବ। ସେଥିପାଇଁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ୍ ଢୁ ଆମେ। ସାର୍ ଆମର ଚାଷ କରିବା ପାଇଁ ଯେ ଟାକ୍ଟର ଟା ଥିଲା, ସେଟା ସାର୍ ସେ ଆସିକି ନେଇଯିବ। ଆଉ ସେଇଟା ନିଲାମ କରି ବିକିଦେବେ, ଆଉ ସେଟା ଯଦି ବିକିଦେଲେ ଆମ ଘର ଚାଷ ହେଇପାରିବନି ସାର୍। ଆଉ ଆମ ଘର ଅଖା ଖାଇତେ ପାଇବେନି କେ ଚାଷ ନକନେ ଆମେ ଚାଷୀ ଘର ଲୁ କ, ଆମେ ଆଉ କିଛି କରିପାରିବାନି ସା
ନିଶ୍ଚିତେ ଆଜ୍ଞା। ମୁଇଁ ବୁଝି ପାରୁଛେ ଆପଣଙ୍କର କଷ୍ଟ ଅଛି ଆଜ୍ଞା, ଜୀବନ୍‌ରେ ସେ କଷ୍ଟ କାମ। ନକନେ ମାତ୍ର କେହି ଆଜ୍ଞା ବଢ଼େନି କିବା ଆଗ୍କୁ ଯାଏନି। ମୁଁ ଆପଣଙ୍କ କଥା ବୁଝିପାରୁଚି। ଠିକ୍ ଅଛି ଆପଣ ଆସିକି ଦେଖା କରନ୍ତୁ। ମୁଁ ଆପଣକ ର କଥାଟା ଯାଇ ଏଚ୍ଆର୍‌ କୁ କଇବି।
ଠିକ୍ ଅଛି ସାର୍ ଠିକ୍